ହ୍ୟାଲୋ ହଁ କୁହନ୍ କୁହନ୍ତୁ। ଏଇ ବସିଛି ଆଉ। ଏବେ ଡିିନର୍ ସରିଲା ଏ ଏବେ ରାତ୍ରି ଭୋଜନ ସରିଲା ଏବେ ବସିଚି ଆଉ।
ଅ ହଁ ଆଜି କଣ ରୁଟି?
ଆଜି ରୁଟି ଡାଲମା ଆଉ କ୍ଷୀର ଆଉ।
ଆଉ ସାଲାଟ୍ ଟିକେ ଆଇଟିକୁ ସାଲାଟ୍ ଟିକେ ଆଉ କାକୁଡି ଆଉ ଗାଜର।
ପିଆଜ ଟମାଟ ଆଉ।
ଦେହ ପାଇଁ ହିତ ସେଥିପାଇଁ ସାଲାଟ୍ ତା ନିହାତି ଜରୁରୀ ଆଉ।
ହଁ ଆଉ କଣ କରିଥିଲେ?
ଭାତ ଡାଲମା ଆଉ ଆଳୁ ଭତ୍ତା ଧୋଡଙ୍ଗ ଆଳୁ ଭଜା। ଆଉ ପାମ୍ପଡ ଆଉ ଦହି ଆଉ।
ସିଏବି ସେଇ ଓଷାବାର କେମିତି କଣ?
ଆ ଆଜି ତ ଶୀତଳ ଷଷ୍ଠୀ।
ହଁ।
ଏସ ଆଜି ସରି ଆଜି ସ୍ନାନ ପୂର୍ଣ୍ଣିମା।
ହଁ ଦେବ ସ୍ନାନ ପୂର୍ଣ୍ଣିମା। ହଁ ଦେବସ୍ନାନ ପୂର୍ଣ୍ଣିମା ଠାକୁର ପଦାକୁ ଆସିଥିବେ?
ହଁ ଆଜି ବାହାରକୁ ଆସିଲେ ଆମ ଘରେ ତ ଏଠି ତାଙ୍କର ମୂର୍ତ୍ତି ଅଛି ହଁ। ସ୍ନାନ କରାଗଲା ଦହି ଯୋଉ ପଞ୍ଚାମୃତ ଦେଇକିି ତୁଳସୀ ପତ୍ର କର୍ପୁର। ଆଉ ଘିଅରେ ତାଙ୍କୁ ସ୍ନାନ କରାଗଲା।
ଆଉ ଆଉ କଣ ରଥଯାତ୍ରାରେ କଣ ପୁରୀ କିି ଯାଆନ୍ତି ନା କଣ?
ହଁ ରଥଯାତ୍ରା ରେ ପୁରୀକୁ ଏ ବର୍ଷ ତ ଯାଇପାରିଲୁନି ଆସନ୍ତା ବର୍ଷ ଦେଖିବା ଆଉ।
ଆ ଆଉ କଣ?
ଆ ଏବେ ସମୁଦ୍ର କୂଳରେ ବେଳାଭୂମି ତ ଅପୂର୍ବ ଦୃଶ୍ୟ ଆଉ।
ହଁ ହଁ। ରଜ କେମିତି ଆପଣ କଟେଇଲେ?
ରଜ ଆମର ଏଇଠି ତ ରଜ ମହୋତ୍ସବ ପାଳନ କରାଗଲା ଉ ଏଇ ପାଖରେ ତାପରେ ପ୍ରଥମ ଦିନ ଆମିଷ ଦ୍ୱତୀୟ ଦିନ ପିଠା ପୋଡ଼ପିଠା ଆଉ ଚକୁଳି। ତାପରେ ପ୍ରଜ ପାଣଖିଆ ହେଲା ଆ ଯୋଉ ନୂଆ ବସ୍ତ୍ର ପିନ୍ଧିକି ମ ବୁଲାବୁଲି ଟିକେ କଲୁ ଆଉ।
ଆଛା ହ
ଆଉ ଆପଣଙ୍କ ଇଆଡ଼େ ଚାଷବାସ କେମିତି ହେଲାଣି?
ଚାଷ ଏବେ ଟ୍ରାକ୍ଟର ସବୁ ଅ ମାନେ ହଳ କରିଦେଇଛନ୍ତି। ଏ ଧିଅ ନ ଲୁଣା ହେଇଥିଲା ବର୍ଷା ହଉନଥିଲା ଯାହା ହଉ ବର୍ଷା ଦି ଦିନ ହବ ହେଇକି ଏବେ ସବୁ ଗଛ ଉଠିଯିବ ବୋଧେ ଗଜା ହେଇଯାଇଥିବ।
ହୁଁ ହୁଁ।
ବର୍ଷା ଟିକେ ଲଗାତାର ହେଲେ ଲୋକମାନେ ଚାଷୀ ମାନେ ବହୁତ ଉପକୃତ ହେବେ ଆଉ।
ହଁ।
ଆଉ କଣ ତ ଏଇ ତିନି ଚାରି ମାସେ ଜୋର ଟାଣ ଖରା ହବ। ଭୂମି ଫାଟିବ ସେ ଚାଷ ବାସ ହବ କି ନହବ ଭଗବାନ ଜାଣନ୍ତି।
ଆଜି ତ ପ୍ରବଳ ଖରା ଏଇ ସନ୍ଧ୍ୟା ରେ ହୁଁ ଟିକେ ଜିପି ଯିପି ବ ଚାଷୀ ମାନେ ଉପକୃତ ହେବେ।
ଆଉ ଆମ ଏପଟରେ ରଜ ବହୁତ ଭଲ ଆକାରରେ ହୁଏ।
ହୁଁ।
ଝିଅମାନେ ବୋହୂ ମାନ ରଜ ତିନି ଦିନି ଏ ମମି ସେଲିବ୍ରେସନ କରିଥିଲେ ଅ ସଉ ଦୋଳି ଫୋଳି ଲାଗି ବିଭିନ୍ନ ପ୍ରକାର ଦୋଳି ଆଉ ଘର ଘର ପିଠାପଣା ସବୁ
ହୁଁ ହୁଁ ପୋଡ଼ ପିଠା ହୁଁ ହୁଁ କିପା ପୋଡପି ତ କେମିତି ବନାନ୍ତି!
ପୋଡ଼ ପିଠା ନ ପାଣି ଏବେ ତ ଚୁଲି ଫୁଲି ନାହିଁ ଯେ ଗ୍ୟାସ ଉପରେ ନିର୍ଭର କରନ୍ତି। ଆଉ ପାଣି ବସେଇଥିଲୁ ଗ୍ୟାସ୍ ଦିହରେ ପାଣି ବସେଇ ଦେଲୁ ପାଣି ଟା ଫୁଟିଲା ଯେମତି ନଢ଼ିଆ ଆ ଗୋଲମରିଚ ଗୁଦୁରାତି ସବୁ ପକେଇଦେବେ।
ହୁଁ।
ତାପରେ ଅଳପ କଢ଼େଇରେ ହବା କଥା ନହେଲେ ଗ୍ୟାସ ରେ ତ ଏତେ ବଡ଼ ରେ ହେଇ ପାରିବନି ନା?
ହୁଁ।
ସେଟୁ କଢେ଼ଇ ରେ ଚୁନା ଜନ୍ତି ଦେଲୁ ଜନ୍ତି ଦେଇକି ଚିନି ଦେଇକି ତାକୁ ଜନ୍ତି ଦେଲୁ।
ମାନେ କଡ଼େଇ ଇଏ ଲୋପ ଅଙ୍ଗାରରେ ଯୋଉ ତା ଉପରେ ଦେଇକି କରନ୍ତି ସବୁ ଲୋପ୍ ପାଇଲାଣି ମାନେ ଆଉ ସବୁ ଗ୍ୟାସ ଗ୍ୟାସ୍ ରେ ବନାଉଛନ୍ତି ପ୍ରେସର କୁକର୍ ରେ ଆଉ
ହଁ ନାଇଁ ନାଇଁ ଗ୍ୟାସ ସେ କଢ଼େଇ ରେ ବନେଇ ଦିଉ। କଢେ଼ଇରେ ହେଲେ ଅଳ୍ପ ଛୋଟ ଛୋଟ ପୋଡ଼ ପିଠା ହୁଏ ଏ ତଳେ କଦଳୀପତ୍ର ଆଣିକି ନହେଲେ କାଠ ପତ୍ର ଆଣିବେ ତାପରେ ଘିଅ ମାରିଦେଇକି ସେଇ ଯୋଉ ଯନ୍ତଣୀ ଗୁୁରା ସବୁ ଥାପି ଦେଇକି ନଦୀ ଦିଉ ତା ଉପରେ ତା ଉପୁରୁକୁ ଘୋଡ଼ଣି ଘୋଡ଼େଇ ବାସ ହିଟ ଯୋଉ ଗ୍ୟାସ ରେ ବାସେ ଗ୍ୟାସ ରେ ଗୋଟେ ପଟ ବସିଗଲା ପୁରା ସିମ୍ କରିଦମୁ ସିଝିଗଲା ପୁଣି ଆଉ ଗୋଟେ କଢେଇରେ କଣ କରିଥିବୁ ପତ୍ର ଦେଇକି ରେଡି କରିକି ରଖି ମୁ ତାକୁ ଓଲଟାଇଦେବୁ
ହୁଁ ହୁଁ
ସେପଟା ଘୋରେଦବ ସେପଟା ବି ସିମି କରିଦେଲେ ସେପଟେ ବି ସିଝି ଯିବ ପୋଡ ପଡିଆ ହେଇଯିବ ହେଇଗଲା ପୋଡପିଠି ଏମିତି ଏମିତି ମୁଁ ତିନିଟା କରିଥିଲି
ପୋଡପିଠା ବିରି ପୋଡପିଠା ଆଉ ଗୁଡ ପୋଡପିଠା
ହଁ ତିନିଟା କରିଥିଲି କଣ କି ହଁ ତିନ୍ଟା କରିଥିଲି କଣ କି ଶାଶୁ ଅଛନ୍ତି ନା ଏ ଛୋଟ ଛୋଟ ତ ଆଉ ତାଙ୍କୁ କାଟିକି ଦେଇଥିଲି ଚାରି ପାଞ୍ଚ ଖଣ୍ଡ ଶାଶୁ ଶଶୁର ଆଉ ତାପରେ ଆମେ ଘରେ ଖାଇଥିଲୁ ତାପରେ ଛୁଆଙ୍କୁ ଟିକେ ଭଲ ମାନେ ସବୁଦିନ୍ ଏଇଟା ହେଇପାରୁନି ନା ଆଉ ଛୁଆ ଟିକେ ଭଲ ଯାସୁଣୁ ଟିକେ ଖାଇଲେ ଖୁସି ପାଇିଲେ ମାମା ଏଇଟା ଏଇଭଳି ଆଉ ଥରେ କର ମୁଁ ଏଇଟା କରେନି ଯେ ମାନେ ଥର ଟେ କରିଥିଲି ଏଇ ରଜକୁ ଥରେ ଟିକେ କରିଥିଲି ଏତେ ବହୁତ କଷ୍ଟ ହୁଏ ନା ଏଇଟା କରିବା ପାଇଁ
ହଁ ଆଜ୍
ହଁ ଚୁଲାରେ କ କଣ ସେମାନେ ବଡ ମାନେ ପୁରୁଖା ଲୋକ କୋଉ ଜନ୍ତୁ ଜାନ୍ତି ପକାନ୍ତି ତାଙ୍କର ନିଆଁ ଦେଇକି କରନ୍ତି ଆମ ତ ଚୁଲି ଫୁଲି ନଇ ନା ଏମିତି କଲା ବେଳକୁ ବ ବହୁତ ପରିଶ୍ରମ ହୁଏ ଗ୍ୟାଶ୍ ବି ଅଧିକ ଗ୍ୟାଶ୍ ଜଞ୍ଚୁ ନା ଗ୍ୟାସ୍ ଗ୍ୟାଶ୍ ରେଟ୍ କେତେ ଗ୍ୟାସ୍ ଏଗଡା ବେଶୀ ବେଶୀ ଖର୍ଚ୍ଚ ହୁଏ ଏଇଭଳିଆ
ଆଉ ରଜ କେମିତି ଆଉ କଣ କଲ
ଏ ରଜରେ ରଜା ତନିଦିନ୍ ଯାକ ସେ ଚାରି ଦିନ୍ ଯାକ ବୁଲାବୁଲି ସବୁ କଲେ ଛୁଆ ଘରେ ରହିଲେନି ବୁଲାବୁଲି କଲେ ମହାଉତ୍ସବ ଏଇଠି ପଢଥିଲା ସବୁ କମ୍ପିଟିସନ ଛୋଟ ଛୁଆଙ୍କ ନାଚ କମ୍ପିଟିସନ ଆଉ ପ୍ରତିଯୋଗିତା ପଡ଼ିଥିଲା ହଁ ପ୍ରତିଯୋଗିତା ପଡ଼ି ଥିଲା ଆଉ ପୁଚି ଆଉ ଯୋଉ କଣ ହୁଁ
ଯୋଉ ଗାଁ ରେ ମାନେ ନାରୀ ମାନେ କିଛି କାମ ଧନ୍ଦା କରିବେନି ଏ ଏବେ ତ ମାନେ କରିବାକୁ ପଡୁଛି କାରଣ ସମସ୍ତେ ପୁରୁଷ ଲୋକ ମାନେ ରହୁନାହାନ୍ତି ତାଙ୍କ ତାଙ୍କ କାର୍ଯ୍ୟରେ ଯାଉଛନ୍ତି ସେଇ ଗାଁ ଯେ ଧନ୍ୟ ଯୋଉ ଗାଁ
ହେଁ ହେଁ ପଡ଼ିଥିଲା ସବୁ ପଡ଼ିଥିଲା ମୂର୍ଜ ପୁଚି ଆଉ ଶଙ୍ଖ ଆଉ କମ୍ପିଟିସନ ଆଉ ଏମିତି ସବୁ କେତେ ପଡ଼ିଥିଲା ଘିତ ଯେ ଘିତା ବୋଲି ପାରିବ ଆଉ ଶଙ୍ଖ କିଏ କ ମାନେ ଜୋରେ ବଜେଇ ପାରିବ ଆଉ ହୁଳୁ ହୁଳି କିଏ ଅଧିକ ସମୟ କହିପାରିବ। ମାନେ ଟାଇମ ଦଉଥିଲେ।
ହୁଁ ହୁଳହୁଳି ତ ଲୋପ ପାଇଲାଣି ଆଉ।
ହଁ ଏମିତି ସବୁ କମ୍ପିଟିସନ୍ ଚାଲେ ଦେଖିବା ପାଇଁ ଆ ମେନ୍ କଥା ଖେଳିବା ପାଇଁ ଯେତିକି ଇଛା ନାହିଁ ଦେଖିବା ପାଇଁ ସେତିି ସେତିକି ଇଚ୍ଛା। ମାନେ ଭଳି ଭଳି ହଁ। ଆଉ ଏମିତି ଭଳି ଭଳି ସବୁ ଝିଅ ମାନ ଡ୍ରେସ୍ ପିନ୍ଧଥିଲେ ବେଶୀତ ଛୁଆଙ୍କୁ ଦେଖିକି ପୁରାଖସି ତାଙ୍କ ଡ୍ରେସ ପିନ୍ଧା ତାଙ୍କ ବୁଲିବା ତାଙ୍କୁ ଦେଖିକି ଖୁସି ଲାଗୁଥିଲା।
ହୁଁ ଆଉ ସ୍ନାନ ପୂର୍ଣ୍ଣିମାରେ ଆଉ ଆଜି କଣ କେମିତି ଘରେ ଠାକୁର ପୂଜା କଲେ?
ସ୍ନାନ ପୂର୍ଣ୍ଣିମାରେ ସକାଳେ ତ ସବୁଦିନି ଆମର ପ୍ରାୟ ପୋଛା ପୋଛି ଠାକୁରଙ୍କୁ ହେଇ ପୂଜା କରାଯାଏ।
ହୁଁ।
ଆଉ ଆଜି ସେଭଳିଆ ଭୋଗ ଦିଆ ହେଲା। ଅ ସନ୍ଦେଶ ଆଣିଥିଲେ ଭୋଗ ଦେଲେ କଦଳୀ, ସନ୍ଦେଶ। ଭୋଗ ଦିଆ ହେଲା ତାପରେ ଠାକୁରଙ୍କୁ କଞ୍ଚା କ୍ଷୀରରେ ସ୍ନାନ କରାହେଲା।
ଆଜି। ତାପରେ ଭୋଇ ଲଗେଇକି ଘରେ ପ୍ରସାଦ ପାଇଥିବେ ଆଉ।
ହଁ।
ହୁଁ।
ଯାଇନାହାନ୍ତି ପୁରୀ?
ନା ପୁରୀକିତ ମୁଁ ରଥ ଟଣା ବେଳେ କେବେ ବି ଯାଏନି। ଏତେ ବହୁତ ଗହଳି ହୁଏ। ମୁଁ କେବେ ବି ଯାଏନି ଆଉ।। ନାଇ ମାନେ ଅଲଗା ଟାଇମରେ ଯାଇକି ପୁରୀରୁ ଆମେ ଆସୁ। ଆଉ ଏଇ ଗହଳିରେ ଯାଇକି ଠାକୁର ଦର୍ଶନ କରିହବ ନାହିଁ।
ହୁଁ କଁ କିଣା କିଣା କିଣାକୁଣି କଣ କରନ୍ତି?
ଆଉ ବାହୁଡ଼ାରେ ହଁ ବାଇ ଏଠୁ ସବୁ ରଥରେ ମାନେ ଚାଲିକି ଖାଲି ପାଦରେ ଲୋକ ଯାଆନ୍ତି। କୀର୍ତ୍ତନ କରିକରିକା ଗୁଣ୍ଡିଚା ଯାଇକି ପହଞ୍ଚନ୍ତି ପୁରୀରେ।
କୀର୍ତ୍ତନ କରି କରି ସେଇ ଜିନିଷଟା ଦେଖିବା ବହୁତ ମନରମ।
ମାନେ ଚାରି ଦିନ, ପାଞ୍ଚ ଦିନ, ସାତ ଦିନ ଥିବ ଚାଲି ଚାଲିବା ଯାଇକି ଠାଁ ଠାଁ ରହିକି ଯାଇକି ଉମ୍ ଅ ବ ପୁରୀରେ ପହଞ୍ଚିକି ବାଇଶି ପାହାଚରେ ଆସେ ମାନେ ଯାଇକି ଆସିକି ଠାକୁରଙ୍କୁ ଦର୍ଶନ ସାରିକି ଆସିଲେ ବହୁତ ଖୁସି ଲାଗେ ଯାହା ହଉ ଏତେ ବୟସ ହେଲାଣି
ନୃତ୍ୟ ଛଉ ନୃତ୍ୟ ସବୁ ପ୍ରକାର ନୃତ୍ୟ ସବୁ ପରିବେଷଣ କରୁ ଥିବେ ଏ ସବୁ ସେଇ ଅଗଣାରେ ପ୍ରଭୁଙ୍କ ଅଗଣାରେ।
ହଉ ମୁଁ ଏବେ ରହିଲି ଆ?
ହଉ।
ରଖୁଚି।
ମୁଁ କରିପାରିବି ଏବେ
ଏଇଥିରେ କହିବି କି କାହିଁକି ମୁଁ ଜା